ହ୍ୟାଲୋ
ହଁ ମ୍ୟାଡ଼ାମ ନମସ୍କାର।
ନମସ୍କାର।
କଣ କରୁଥିଲେ?
ଏଇଠି ଅଛି ଆଉ।
ଓହୋ ଆପଣଙ୍କର ବସୁମତୀ ସ୍ନାନ ସରିଲାଣି।
ଆ ବସମ ସ୍ନାନ ଥିଲା ଠାକୁର ଗାଧୁଆ ଘରକୁ ହେଲା। ଏବେ ଜଷ୍ଟ ଖାଇବାକୁ ଷ୍ଟା ହାଲୋ ଆଉ
ଓ ହୋ ଆଜି କଣ ସେଇ ପ ପିଠା ପିଠା
ନା ପିଠା ପିଠା ଖାଇ ଖାଇକା ପୁରା ବୋର ଲାଗିଲାଣି ଆଜି ଟିକେ ପଖାଳ ଖିଆ ହବ ଆଉ ଆଉ ବି ଟିକେ ଅ ହେଇଯାଇଛି ପାଗଟି ଥଣ୍ଡା ହୋଇଅଛି । ହଁ । ଆଉ
ଆମର ବି ଆଜି ପଖାଳ ମାଛ ମାଛ ଭଜା ।
ଓହୋ ଆ ଆପଣଙ୍କ ର ସେପଟେ ବସୁମତୀ ସ୍ନାନ ହେଲା ଆଜି ।
ହଁ ହଁ ଆମର ଏଠି ସରିଲାଣି ସକାଳୁ ତ ହବା କଥା ଆଉ ହୁଁ । ରଜ ସରିଲାଣି ମୁଁ ଆଜି ବସୁମତୀ ସ୍ନାନ । ରଜ ଟା ବି କେତେ ଜଲଦି ସରିଗଲା ବି ଜାଣି ହେଲାନି ନାଇଁ ମ ଦୋଳି ଖେଳିନି ମୋ ଗୋଡ ଟା ଖରାପ ନା ସେଥି ଲାଗି ମୁଁ ଦୋଳି ଖେଳିନି । ଆପଣ ଭଲ ଏଞଜୟ କରିଥିବେ ଆଉ
ଆମର ତ ଫୁଲ ଏନଜୟ ଆମେ ବୁଲାବୁଲି ସବୁ ଆମର ସରିଲାଣି ଆଉ
ହଁ ଆଜ୍ଞା ମୁଁ ଗୋଟେ କଥା ପଚାରୁଥିଲି ହଁ ମୁଁ ଗୋଟେ କଥା ପଚାରିବାକୁ ଚାହୁଁଥିଲି ଆପଣ ଯୋଉ ରଜ ପାଇଁ ଡ୍ରେସ ଫ୍ରେସ୍ ଆଣିଥିବେ ତ ଆପଣ ରଜ ପାଇଁ ଡ୍ରେସ୍ ହେରିକା ତ ଆସିଥିବ।
ହଁ ଆସଛି ।
ସବୁ କିଣିଛନ୍ତି।
ଆମର ଏପଟେ ଅନଲାଇନ ନାଇଁ ଆମର ଅନଲାଇନ ନାଇଁ ଆମର ଏପଟେ କିଣା ହେଇଛି ଯେ ଆମେ ଯାଇଥିଲୁ ଭୁବନେଶ୍ୱର।
ଓହୋ ଆପଣ ଅନଲାଇନ୍ କିଣିବାକୁ ଭଲ ପାଆ ନ୍ତି ନା ଅଫ୍ ଅଫ୍ ଲାଇନ୍।
ନାଇଁ ଟିକେ ଅ ଅନଲାଇନ ରେ ଆସେନି ତ ସେମ ଟାଇପ ର ସେଥିପାଇଁ ଆମେ ଟିକେ ଅଫଲାଇନ ରେ କିଣିବାକୁ ପସନ୍ଦ କରୁ ଆଉ।
ଓହୋ।
ଏବେ ଯୋଉ ହାଇଟେକ ରେ ହେଇଛି ଯୋଉ ସେଠି ମା ବସ୍ତ୍ରାଳୟ ସେଇଠୁ ଯାଇକି ଆଣିଲୁ।
ହଁ ହଁ ହଁ ହଁ ଯଦି ଆପଣ ଅନଲାଇନ ରୁ ଆଣୁଛନ୍ତି ତାହେଲେ ଆପଣ କଣ ଅଛି ଚେକ୍ କରିକି ଆଣୁଛନ୍ତି ଯଦି ଗୋଟେ ଜିନିଷ ଆଚ୍ଛା ଆପଣଙ୍କୁ ଭଲ ଲାଗିଲା ହେଲେ ଆପଣ କଣ ଦେଖୁଛନ୍ତି ଆଗ କେମିତି କଣ
ସେମିତି ହେଲେ ତ ମୁଁ ଆଗ କପଡାର କ୍ଵାଲିଟି ଟିକେ ଦେଖିବାକୁ ଚାହେଁ କାରଣ ଯୋଉ ମାନେ ନେଇଥିବେ ସବୁ ତାଙ୍କର ମୁଁ ଫଟୋ ରିଅଲ ଫଟୋ ଟିକେ ଦେଖେ ଆଉ କେତେ ଏତେ କଣ ରେଟିଙ୍ଗ ଅଛି ସେଇଟା ଦେଖେ ଚୁଜ କରେ ନହେଲେ ଯୋଉଟା ବି କେହି ନେଇନଥିବେ ମାନେ ରେଟିଙ୍ଗ କମ୍ ଥିବ ମୁଁ ବି ସେଇଟା ଆଣେନି । ସେ ଜିନିଷ ଟା ତାଙ୍କର ସେଇଟା ଯୋଉ ପ୍ରିଣ୍ଟ ଦଉଛନ୍ତି ସେଇଭଳିଆ ହିଁ ଆସୁ ଆସୁନି ନା। ମେନ୍ ଜିନିଷ ଟା ଆମର ଦେଖିଲା ବେଳକୁ ସିମ୍ପଲ ହେଲା ବେଳକୁ ଆମ ଭୂଲ ଭାଲ ଜିନିଷ ବି କେତେ ତାପରେ ଆସେ ମତେ ଅନଲାଇନ ଉପରେ ଆଉ ଭରସା ନାହିଁ।
ଆଜ୍ଞା।
ସେଥିପାଇଁ ଟିକେ ଡର ଲାଗୁଛି ଆଉ ମୋର ଏମିତି ବି ପାର୍ସଲ ଆସେ ଏମିତି ଭୁଲ ଭାଲ ପଳେଇ ଆସେ ପଇସା ବି ମିଳିଲାନି ଏମିତି ଫ୍ଲିପକାର୍ଟ ହେରିକା ମଗାଏ ମୁଁ ସେଥିପାଇଁ ମୁଁ ଟିକେ ଅଫଲାଇନ ରେ କିଣିବାକୁ ପସନ୍ଦ କରେ ଆଉ।
ହଁ ଏଠି ଏମିତି ବି ଦେଖିକି କିଣିବାକୁ ଗଲେ ଆପଣଙ୍କୁ ସାଇଜ କଲର ଆଉ କପଡାର କ୍ଵାଲିଟି ସବୁ ଆପଣ ଦେଖିକି ଆଣିପାରୁଥିବେ ଆଉ।
ହଁ ଦେଖି ଟିକେ ଗଲେ ଦେଖ ଦେଖିକି କପଡ଼ା କ୍ୱାଲିଟି ଦେଖିକି ଆଣୁ ଆଉ।
ହଁ ଆପଣଙ୍କ କଣ? କ ଫ୍ରି ଟାଇମ ରେ ଆପଣଙ୍କୁ କଣ କରିବାକୁ ଭଲ ଲାଗେ ଆପଣ ଯେତେବେଳେ ଫ୍ରି ରହୁ ଥିବେ ଘରେ କିଛି କାମ ନଥିବ।
ଫ୍ରି ଟାଇମ ରେ ମତେ ଘର ସଜେଇବାକୁ ଭଲ ଲାଗେ। ମାନେ ସବୁ ସଜେଇକି ରଖିବାକୁ ମତ ବହୁତ ଭଲ ଲାଗେ ଫ୍ରୀ ଟାଇମ ତ। ସେମିତି କେତେବେଳେ ମିଳୁନି ଯେତେ ବି ମିଳୁଛି ଯେତିକି ବେଳେ ମତେ ସଜେଇବାକୁ ଭଲ ଭଲ ଲାଗେ ଏଇ ଯୋଉ ଯଉ ଅନଲାଇନ୍ ଷ୍ଟିକ କର ହେରିକା ମିଳୁଛି ଆଣିକି ସବୁ ଘରେ। ସଜେଇିବାକୁ ସବୁ ଜିନିଷ ଯୁଆଡେ ଗଲେ ହେଲେ ବି ପାଇଁ କା ଯୋଉଟା ମୁଁ ସେଇଟା ଆଣେ ନହେଲେ ମୁଁ ବି ହାତରେ କେଟା ବନାଏ।
ହଁ ଆଗରୁ ତ ହାତ ବହୁତ ଚାଲୁଥିଲା ଆମର କାଠିରେ ହଉ ଉଲ ରେ ହଉ ଆ ଆଉ ଆମର ସ୍କୁଲ ବେଳେ ଯୋଉ ଦିଆ ହଉଥିଲା ଧାନ ଡିଆସିଲ କାଠ ଥିରେ ହଉ ବହୁତ। କିଛି ଘର ପାଇଁ ଆମେ ସଜେଇ ପାରୁ ଥିଲେ ସେତେବେଳକୁ ସେଇଗୁଟା ଆସିଥିଲା ନାଇଁ ଆପଣଙ୍କୁ।
ସେଇଆକୁ ସବୁ ଆସେ ଏମିତି ଦେଖିକି ସବୁ ୟୁଟ୍ୟୁବ ସବୁ ଦେଖିକି ଆମେ ବନାଉ ଯେଉଟା ବି ପସନ୍ଦ ଲାଗେ। ପିଲା କାଗୁ ଲହରିକା ହେଲା ଫୁଲଦାନୀ।
ହଁ ଆଗରୁ ଆମେ କେମିତି ପଟି କାଟିକି ବାଲିରେ ସଜଉ ନା ନଟ ଅଠାଦେଇ କିନା
ହଁ।
ହୁଁ ଆଉ ସ୍କୁଲରେ ଯୋଉ ଝାଡୁ କୁହନ୍ତି ହସ୍ତରେ ବନେଇକି ଆଣିବା ପାଇଁ ଚଟ ହଉ। ଉ ଯଉ ତାଳ ପତ୍ରରେ ଚଟ ହେଲା ହୁଁ।
ସେତବେଳେ ବନାଉଥିଲା ଅଭିକା ତ ସେଗୁଡା ମୋତେ ଜଣା ନାହିଁ କିନ୍ତୁ ମୋତେ କାଗଜ କାଟିକି ଏସବୁ ଫୁଲ ହରିକା ଘର ଫର ସ ସଜେଇବାକୁ ଏଭଳି ଏ ଗୁଡା ସବୁ ମତେ ଭଲ ଲାଗେ ।
ହଁ ହଁ ଆପଣଙ୍କୁ ମ୍ୟାଡାମ ରୋଷେଇରେ କଣ ଭଲ ଲାଗେ? ଆଜ୍ଞା ।
ଆପଣ
କ୍ଲିୟର ଶୁଭୁନି ଡ଼ା
ବ ଆପଣ ଯେତେ ଫ୍ରୀ ଟାଇମ ପାଉଛନ୍ତି ଏ ସବୁ ଜିନିଷ ଉପରେ କିଛି ଆଗ୍ରହ ଅଛି ।
ମୁଁ ଯେତେବେଳେ ଫ୍ରି ଟାଇମ୍ ପାଏ ମୁଁ ବହି ପଢିଆକୁ ବହୁତ ଭ ମତେ ଭଲ ଲାଗେ ବହି ହଉ ନିୟୁଜ ପେପର ହଉ ମାନେ ଏଇ ସବୁ ଜିନିଷ ପଢିବାକୁ ମତେ ଭଲ ଲାଗେ କି ଆମର ଏଇ ଯୋଉ ମେକପ ଉପରେ କିଛି କ୍ଲାସ ହେଲା ଯୋଉ ସେଇଗୁଡା ସବୁ ଦେଖି ଖିଆ କୁ ମତେ ଭଲ ଲାଗେ । କି ମେହେନ୍ଦୀ ହେଲା ଆଜିକାଲି ତ ସବୁ ୟୁଟ୍ୟୁବ ରେ ଆସିଯାଉଛି । ହୁଁ ଆଉ ଆଜି ଗଲି ପିଲାଙ୍କୁ ତ ସବୁ ନଲେଜ । ଆଉ ସବୁ ଜିନିଷ ତାଙ୍କୁକୁ ଜାଣିବାକୁ ବହୁତ ଇଣ୍ଟରେଷ୍ଟ ସେଇଗୁଡା ମୁଁ ସବୁ ଦେଖେ ଆଉ । ବିଶେଷ କରି ମୋତେ ବେଶୀ ପଢ଼ିବାକୁ ହିଁ ଭଲ ଲାଗେ ।
ଓଡ଼ିଶା ଆଉ କଣ ଖିଆପିଆ ହେଇଛି ଆପଣଙ୍କର ।
ଆ ସେଇ ଚକୁଳି ପିଠା ଚା ମିକ୍ସଚର ।
ହଁ । ଆପଣ ସିନା ଘରେ ଦୋଳି ବନେଇକି ଖେଳିଥାନ୍ତି କୌଣ ସିନା କୁଆଡେ ବାହାରକୁ ଯାଇ ପାରିଲେନି ଘଳି ସିନା ଦୋଳି ବନେଇକି ଖେଳିବା କଥା
ଏବେ ମୁଁ ନାନୀ ଘରକୁ ଆସିଛି। ଆଉ ମୁଁ ଭିଣେଇକି କହି କହିକି ରହିଲି ଯେ ମୁଁ ସେ ବାନ୍ଧିଲେନି ତୋଳି ଫ କଣ କରି ତାଙ୍କୁ କହୁଛନ୍ତି ସେ କହୁଛନ୍ତି ମତେ ବାନ୍ଧି ଆସେନି ।
ହଁ ଘରେ ଏମିତି ବି ପକେଇକି ଖେଳିଥାନ୍ତେ ନା ଗୋଟେ ରଜ ଜ ଟା ଏତେ ବଡ ରଜ ଗଲା ଯଦି ଡଳିରେ ଟିକେ ନ ବସି ପାରିବ ମି ଲାଗିବ ସବୁ ଫ
ସବୁ ହଁ ସବୁ କରିବ ଯି ଦୋଳି ନ ଖେଳିବ ସି ରଜ ଆଉ ଏଇତ ମୋ କଥା ଶୁଣିଲେନି ଆଉ ତୁ ଗୋଡ ଭାଙ୍ଗି ପଡୁଛି ପଡବ ଏଥରକ
ହ ଆଉ ପାନ ଖାଏ ନା ନାଇଁ ରଜରେ
ହଁ ପାନ ପାନ ତ ରଜ ପାନ ଯେ ଆକାଶ ପତାଳ ରେଟ ଆମ ଛୋଟ ବେଳେ ଆମକୁ ପାଞ୍ଚ ଟଙ୍କାରେ ଦି ଟଙ୍କାରେ ପାନ ଦେଇ ଦଉଥିଲେ ଏଡେଏଡେ ପାନ ଏବେ ସେଇ ପାନକୁ ତିରିଶ ଟଙ୍କା କୋଡିଏ ଟଙ୍କା ତାରନେରେ ଦେଖିଲା ବେଳୁ କିଛି ନ ଥିବା ବଡ ବଡ ପାନ କୁ ମୋଡି ମାଡିକିନା ଭାଙ୍ଗିକି ଗୋଟା ଗୋଟା ଚେରି କୋଳି ଦେଇ ଦେଇଥିବେ
ବଡ ଫୋଲଡ କରିଦେଲେ ତ ଅଧିକ ପଇସା ଆଉ
ଅଧିକ ପଇସା ତା ଭିତରେ କିଛି ମସଲା ନଥିବ
ହଁ ସେଇ ତ ସେଇ ଚକଲେଟ ଫକଲେଟେ ଛୋଟ ଛୋଟ ଯୋଉ ସେଇଟା ଦେଇ ଦିଅନ୍ତି ସବୁ ହୁଁ ଲୋକଙ୍କୁ। ତ ଆଉ ଆଉ କଣ କହିବ ସବୁ ତ ରେଟ ବଢିଲାଣି ଆଉ ତାଙ୍କୁ ଆଉ କଣ ରେଟ ପଢିବାକୁ ଆଉ କଣ ଇଏ ଲାଗୁଛି।
ହଁ ଯାହା ମାନେ ଯାହା ଆଉ କିଛି ମାନେ ହିସାବ ପତ୍ର ନାହିଁ ଯାହା ପାଟିକି ଯୋଉ ପଇସା ରେଟ ଆସିଲା।
ହଁ।
ହୁଁ
ଆପଣ ଡ୍ରେସ କୋଉଠୁ ଆଣିଥିଲେ ଅନଲାଇନ ରେ ନା ଅଫଲାଇନ ରେ
ନା ମୁଁ ବି ଅଫ ଲାଇନ ମୁଁ ବି ସେ ଭୁବନେଶ୍ଵର ରଇ ଆଣିଥିଲି
ଆସିଥିଲେ
ହଁ
ତାହେଲେ ଆସିକି ଆଡେ ବୁଲାବୁଲି କରିକି ଯାଇଛନ୍ତି
ଖାଲି ସେଇଟା ତ ନି ଚଲାପଥ ଯେମିତି କହିଲେ ହୁଏ ସବୁବେଳେ କାରବାର ସେଥିପାଇଁ ଏତେ ନେଇ ଆସିଥିଲୁ ଆଉ କଣ ଏଥର ରଜ ତ ଘରେ ବସି ବସି କଟିଲା
ହଉ ଆ ଟ୍ରାଏ କରନ୍ତୁ ଆର ବର୍ଷ ଯେମିତି ଭଲ ହୋଇଯାଇଥିଲେ ଦେହ ଆ ଭଲ ସେ ଏନଞ୍ଜୟ କରିବେ ଆଉ।
ହୁଁ
ଆପଣଙ୍କୁ ଅନଲାଇନ ରେ କିଣିବାକୁ ଭଲ ଲାଗେ?
ଅନଲାଇନ କଲର ପୋଡିଂ ଅଲଗା ଆସେ। ସାଇଜ୍ ଅଲଗା ଆସୁଛି ମ୍ୟାଟେରିଆଲ ବି ଭଲ ଆସେନି ସେଥିଲାଗି ମତେ କିଣିବାକୁ ଭଲ ଲାଗେନି। ନହେଲେ ଆ ଯଦି ବ୍ରାଣ୍ଡ ର କିଛି ଜିନିଷ ହେଲା ଉମ ଅଧିକା ପଇସା ପଜା ବାଲା ଦେଖିଲ ଭଲ ପଡିଛି ରେଟିଂ ଟା କି ଭଲ ସମସ୍ତେ ରିଭିୟୁ ଭଲ ଦେଇ ସେଇଗୁଡା ଆଣେ ନହେଲେ ନାହିଁ ଆଣେନି ମୁଁ କେତେ ପ ମାନେ କିଣେନି ଅନଲାଇନରୁ।
ପ୍ରାୟତ ସେମିତି ଅନଲାଇନରେ ବହୁତ ଲୋକ ପସନ୍ଦ କରନ୍ତିନି କିନ୍ତୁ ଯୋଉମାନେ କୁଆଡେ କରୁନାହାନ୍ତି କିଛି କରିପାରୁନାହାନ୍ତି ଘରେ ବସିକି। ଏଇ ମାନେ ଏମତି ବିଗୁର ଚଂଚ ଯୋଉମାନେ କି ହାଉସ ୱାଇ ଅଛନ୍ତି ଖାଲି ସେଇମାନେ ଅଧିକ ଅନଲାଇନରେ ସପିଙ୍ଗ କରନ୍ତି ଆଉ।
ସେମାନେ ତ ଏତେ କପଡାର କ୍ୱାଲିଟି ଆଣି ନଥି ସେଠି ପ୍ରାୟ ଆମେ ସଦାବେଳେ କପଡା ଉପରେ ରହିଲେ ଆମେ ଗଲେ ଦେଖିଲେ ଆଣିଲେ ବୋଲି ଆମକୁ ଟିଟେ ଜଣା ଅଛିୋଉ ମାନ ବେଶି ସେ ଜାଣିିନଥାନ୍ତି ସେମାନଙ୍କ ରେଟିଂ ଦେଇ ଦିଅନ୍ତି ହଁ ଭଲ ଆସିୁଛି ଟିକେ ଭଲ ଆସି ସେ ଦେଖିଲେ ରେଟିଙ୍ଗ ଦେଇ ଦେଇ ତାଙ୍କର ବି ବଢେଇ ଦିଅନ୍ତି।
ହଁ ହଁ ସେଇ ରେଟିଂ ଦେଖିକି କିଣିବା କଥା ନହେଲେ ଆଜି କାଲି ଯୋଉ ଫ୍ରଡ ବାହାରିଲାଣି।
ବହୁତ ଫ୍ଲଡ ବାହାରିଲେଣି ମାନେ କହିବା କଥା ନାଇଁ ମୁଁ ତ ଗୋଟେ ଶାଢ଼ୀ ଅର୍ଡର କରିଥିଲି। ମୋର ଏମିତି ପୁରୁଣା ଜିନ୍ ପ୍ୟାଣ୍ଟ ଆସିଛି ପୁରା ଭରସା ଉଠି ଯାଉଛି ଅନଲାଇନ ଉପରେ।
ହଁ ହଁ ଆଉ ଗୋଟେ ଜିନିଷ ଅର୍ଡ଼ର କରିଥିବ ଆଉ ଗୋଟେ ଜିନିଷ ଆସିବ।
ସେଇଆ ପା ମୋ ପଇସା ବି ଆଉ ରିଟର୍ନ ଆସିଲାନି ମୁଁ ଆଉ ସେଥିପାଇଁ ସେଥିରେ ଭରସା କରୁନି ଜମା ବି।
ହଁ ହଉ ମ୍ୟାଡ଼ାମ୍ ଆପଣଙ୍କ ସହିତ କଥା ଥାଇ ଭଲ ଲାଗିଲା ପରେ କେତେବେଳେ ଫ୍ରି ହେଇ କଥା ହବା ଆଉ ହଁ।